ହାଲୋ?
ହାଲୋ।
କଣ କରୁଛନ୍ତି?
ଶୁଭାଯାଉନି, କିଛି ନାହିଁ ଏ ରୋଷେଇ।
ହଁ ଶୁଭାଯାଉଛି, ଅହୋ ରୋଷେଇ ଚାଲିଚି, ଆଉ ଗାଧୁଆ ସରିଲେ?
ନାଁ ସାରିନି, ଏଇତ ରୋଷେଇ ସରିଲା। ପରେ ଗାଧୁଆ ହବ ଇଷ୍ଟାଟ୍, ହୁଁ।
ହଁ ହଁ ଆଉ ଆଜି ନାସ୍ତା କଣ କଲେ?
ଏଇ ଚକୁଳି ପିଠା ଆଜି କରାହେଇଥିଲା।
ହଁ ଆଉ ସମସ୍ତେ ଭଲ।
ହଁ ସମସ୍ତେ ଭଲ ଅଛୁ ଆଉ ତୁମେମାନେ କେମିତି ଅଛ?
ହଁ ଆମବି ଭଲ ଆଉ ସେପଟେ ରଥଯାତ୍ରା କେମିତି ପାଳନ ହୁଏ?
ହଁ ଭଲ ଏପଟେ ଆସିବେ। ଦେଖିବା ପାଇଁ।
ହଁ ହଁ ଯିବା। ହଁ ହଁ ରଥ ଟାଣନ୍ତି।
ହଁ ହୁଏ ବାହୁଡା ଦିନ ହୁଏ। ଫାଷ୍ଟିଟା ତିନି ଦିନ ହୁଏ।
ହଁ। ଆଉ କୁଡେ କୁଆଡେ ବୁଲବା ପାଇଁ ଯାଇଥିଲେ ନା ଯାଇନାହାନ୍ତି।
ଯାଇନା ଯାଇନାଇ। ଆମେ ଯିବା ଭାବୁଚୁ
ଅହ।
ପୁରୀକୁ-
ହଁ ହଁ ଭଲ ଏଥର ପୁରୀରେ ପୁରୀରେ ହଁ ପୁରୀରେ ରଥ ଯାତ୍ରା ବହୁତ ଭଲସେ ପାଳନ ହୁଏ ଆଉ।
ହଁ।
ହୁଁ।
ଆପଣ ଖାଇଲେ।
ହଁ ହଁ ଆମେ ନାସ୍ତା କଲୁ କରି ସାରିକି ଆଜି ଦହିବରା କରିଥିଲି ବା ହଁ। ଆଜି ଦହିବରା କରିଥିଲି ଦହିବରା ଖାଇଲୁ ହଁ ଆଉ କେମିତି ପର୍ବପର୍ବାଣି ପାଳନ କର ସେପଟେ।
ହଁ ଭଲ ହୁଏ ଏପଟ ଏପଟେ।
ପିଠା ପଣା ସହିତ।
ହଁ ପିଠାପଣା ହୁଏ।
ହଁ। କ ଆମ ପଟେ ଯୋଉ ପିଠା ତୁମ ପଟେ ବି ସେଇପଠା ପିଠା ଥିବ ଆଉ ଆରିସା ପିଠା କାକରା ପିଠା।
ହଁ ହଁ ହଁ ସେ ହଁ ସେଗୁଡା ହୁଏ।
ହଁ। ଭଲ ଆଉ ରାକ୍ଷୀ ପୂର୍ଣ୍ଣିମା ଆସୁଛି ଆଗକୁ।
ହଁ ରାକ୍ଷୀ ପୂର୍ଣ୍ଣିମା ଆସୁଚି। ଫେରେ ଗଣେଶ ପୂଜା ବି ଆସୁଛି ଏପଟେ ଭଲ ହୁଏ ଗଣେଶ ପୂଜା ବି।
ହଁ ହଁ। କଳସ ବୁଡ଼ା ହେଇକି ଘଟ ଆସିକି
ହଁ ହଁ ସେମିତି ତୁମ ପଟେ ଯେ। ହଁ ମୁ ମିନିମମ୍ ପାଞ୍ଚ ପାଞ୍ଚ ଛଅ ଦିନ
ହଁ। ପୁରା ଗାଁ ସାରା ପର୍ବପର୍ବାଣି ଆଉ ଘରେ ଘରେ ପର୍ବ ଘରେ ଘରେ ପୂଜା ଆଉ
ହଁ।
ହୁଁ
ହଁ ଆପଣ ଗାଧେଇ ସାରିଲେ?
ହଁ ଗାଧୁଆ ସାରିଯାଇଛି ଗାଧୁଆ ପାଧୁଆ ସବୁ ସରିଯାଇଛି।
ନାସ୍ତା କର
ହଁ ପୂଜା ଫୂଜା ସାରିକି ଖାଇବା ବି ସରିଗଲା ହଁ।
ହଁ ଠାକୁର ପୂଜା ସରିିଯାଇଛି ତାହେଲେ
ହଁ ହଁ ସରିଯାଇଛି।
ଆଚ୍ଛା
ହୁଁ ଆଉ ସେପଟେ ରଜ କେମିତି ମାନିଲ?
ହଁ ଏପଟେ ଭଲ।
ହଁ ଦୋଳି ଟାଙ୍ଗି, ହଁ ଆମ ପଟେ ବି ସେଇ ଭଳିଆ ହିଁ ପୁରା ହଁ, ପାନ ଖାଇ, ରଜ ଦୋଳି ଝୁଲି, ପୋଡ଼ପିଠା ଖାଇ
ଆଚ୍ଛା, ଏ ପଟେବି ସେ ସେମିତି
ହଁ।
ତୁମ ପଟେ ଯେମିତି ଆମ ପଟେ ବି ସେମତି। ଆମେ ବି ପିଠାପଣା କରିକି, ଖାଇକି, ଦୋଳିରେ ଝୁ ଝୁଲିଲୁ।
ହୁଁ। ରଜ ପର୍ବ ଆଉ ଦୋଳି ଝୁଲିବା କାମ।
ହଁ ଆଉ ସଜବାଜ।
ସଜବାଜ ହଁ। ସାଙ୍ଗ ସହି ସାଥି ସହିତ, ହୁଁ। ଆଉ ଘରେ ସମସ୍ତେ ଭଲ?
ହଁ ଭଲ ସମସ୍ତେ। ଏଇ ବାପା ଗାଧଉଛନ୍ତି, ତାପରେ ଆମେ ଗାଧେଇବା ଗାଧେଇକି
ହଁ ହଁ।
ତୁମର ତୁମେ ତ ସବୁ କାମ ସାରିଦେଇଛ।
ହଁ ହଁ ଆମ ସାରିଦେଇଛି। ଇଁ ଗାଧୁଆ ପାଧୁଆ ବି ସରିଯାଇଛି ଆଉ।
ହୁଁ
ହୁଁ ହୁଁ। ଆଉ, କଣ କୁହ? ଆଉ ସିଲେଇ ଫିଲେଇ ଜାଣିଛ ନା, କିଛି ବୃତ୍ତି?
ହଁ ହଁ,
କଣ କରିବ, ହଁ କଣ କରିବାକୁ ବେଶି ପସନ୍ଦ କର, ରୋଷେଇ ନା ଏ ଅଲଗା କାମ, ଫାଙ୍କା ଟାଇମରେ କଣ କରୁଥାଅ?
ଫାଙ୍କା କାମ ହଁ ଚିତିରି, ଚିତ୍ର ବିଚିତ୍ର ବି ଆସେ। ପୁଣି, ସିଲେଇ ବି ଆସେ।
ହଁ କରିବା ଭଲ ଆଉ, ଆଜିକା ଯୁଗରେ ଯୋଉ ରେଟରେ ଚାଲିଛି, ଦରଦାମ ଯେଉଁ ଚାଲିଛି, ଗୋଟେ ବ୍ଲାଉଜ୍ ପ୍ରତି
ହଁ, ଗୋଟେ ବ୍ଲାଉଜ୍ ପ୍ରତି ତିନିଶହ।
ତିନିଶହ, ଚାରିଶହ ସେଇ ହିସାବରେ ନିଜେ ଘରେ ଜାଣିଛନ୍ତି ମାନେ, କରିବା ହିଁ ଭଲ।
ହଁ, ହଁ
ହୁଁ, ମତେ ବି ଚିତ୍ର ବିଚିତ୍ର ହଁ ମୋତେ ବି ଚିତ୍ର, ବିଚିତ୍ର ବହୁତ ପସନ୍ଦ। ମୁଁ ଫାଙ୍କା ଟାଇମରେ ବସିଯାଏ ହଁ ପେନସିଲ, ରବର ଧରିକି, କାଗଜ ଧରିକି ଉ -ଏଇ ଚିତ୍ର ବିଚିତ୍ର ଚିତ୍ର ଆଙ୍କୁ ଥାଏ।
ହଁ ସେଇଟା ତଭ ଭଲ କଥା, ମୁଁ ବି କରେ, ପୁଣି ଝଟି ଆସେ।
ତା ରହିବା କଥା।
ହଁ ପୁଣି ଝଟି ବି ଆସେ, ମତେ
ହଁ ହଁ ଝଟି ତ ଭଲ, ମାର୍ଗଶିର ମାସର ଗୁରୁବାରରେ ଯୋଉ ଝଟି ପଡିଥାଏ ଗାଁ ସାହିରେ
ହଁ
ଉଁ
ଆଉ
ଭଲ ହଁ ହଁ ପର୍ବ, ପର୍ବାଣିରେ ବି ଝୋଟି ଦିଆ ହୁଏ, ହଁ
ହଁ ପୂଜା
ଆଉ, ଦୀପାବଳି କେମିତି ମାନ, ସେପଟେ
ହଁ ଏପଟେ ଭଲ ପିଠାପଣା କରିକି, ତାପରେ
ହଁ ରଙ୍ଗୋଲି, ରଙ୍ଗୋଲି ତିଆରି ତୁମ ପଟେ ହୁ କର, ନା ନାଇଁ?
ହଁ ହୁଏ ରଙ୍ଗୋଲି, ରଙ୍ଗୋଲି ତିଆରି
କି ମାଟି ଦୀପ ଉ ଦେଇକି, ଗାଁ ସାରା, ଘର ସାରା ଲି ଲିଚୁଲାଇଟ୍ ସଜା, ପୁରା ପର୍ବ ନା।
ହଁ, ପୁରା ପର୍ବ।
ହୁଁ ଉଁ
ଆମ ଆଡେ ବି ସେ
ଓ ପୁଣି ସନ୍ଧ୍ୟା ବେଳକୁ ପିଠା, ପଣା ଚାଲିଥାଏ।
ହଁ ପୂଜା ପାଠହୁଏ। ଫାଷ୍ଟ ତ ପୂଜା ପାଠ ହୁଏ। ଏହାପ, ତାପ ପେଏ, ପିଠା ପାଁ ତାରି ହବ। ଆଉ ଠାକୁରକୁ ଟିକେ ଦିଆଯାଏ ପୂଜା ହଁ ବାଣ ଫାଣ ତ ଧୂମସାରା ହୁଏ ସେଗୁଡା ତ ମାନେ ପର୍ବ ପବ ମାନେ ତ ଜାଣିଛ ଦୀପାବଳି ମାନେ ତ ଖରା ହବ ହିଁ ସେଇଗୁଡା ବେଶୀ
ହଁ ପଦ ପର୍ବର ମାନେ ହିଁ ସେଇ ବାଣର ଇଏ ଯଉ ଆଲୁଅର ପର୍ବ ଆଉ ଦୀପାବଳି
ହଁ
ହୁଁ ହୁଁ
କ ଏଇ ବା କାମ ସାରିକି ଏବେ ଗାଧେଇବି ବାପା ଗାଧେଇଲେ
ହଁ ହଁ ନାସ୍ତା ଫାସ୍ତା କରିଛନ୍ତି
ହଁ ମୁଁ ନାସ୍ତା କରି ଅନଲିନି ହେଇଯାଇ ତ ସେପାଇଁ ନାସ୍ତା ମୁଁ କରିଦେଇଛି ବାପା ଧୂପ ଦିଅନ୍ତି ସବୁଦିନ
ହଁ ଆପଣ କୋଉ ଏରିଆର।
ହଁ ଏ ମୟୂରଭଜଏରିଆ ର।
ହ ହଁ। ହଁ ମୟୂରଭଞ୍ଜରେ ତ ଭଲ ଆଉ ପର୍ବପର୍ବାଣୀ ବୋହୁତ ଧୁମ ରେ ମାନନ୍ତି।
ହଁ ହଁ ଏପଟେ ଧୂମ୍ ରେ ଆଉ ତୁମ ପଟେ।
ହୁଁ। ହଁ ଏପଟେ ବି ଆଉ ଦୁର୍ଗା ପୂଜା ଫୁର୍ଗାପୂଜା ଭଲ ହୁଏ ତ ସେପଟେ।
ହଁ ଏପଟେ ଦୁର୍ଗା ପୂଜା ଭଲ ହୁଏ ଧୁମ୍ ଧାମ୍ ଏଠି ସେଠି ହୁଏ ହଁ ବଡ ବଡ ମେଢ
ସେଇ ଟାଇମ୍ ରେ ସନ୍ଧ୍ୟା ବେଳେ ବୁଲିବାକୁ ଭଲ ଲାଗେ।
ହଁ ସେତେବେଳୁକୁ ତ ସମସ୍ତେ ଯାଅ। ହୁଁ ନାଚ ଗୀତ ପୁଣି ହୁଏ।
ହଁ ହଁ। ନାଚଗିତ ପୁରା ରଖା ହେଇଥାଏ ଆଉ।
ହଁ। ସେଗୁଡା ନହେଲେ ତ କିଛି ନାହିଁ ନା ଆଜିକାଲି ତ।
ହଁ ହଁ ହଁ।
ନାଚ ଗୀତ ହିଁ ତ ମେନ୍।
ହୁଁ ହୁଁ। ଉ ଗୀତ ସୋଏ ଗୀତର ତାଳେ ତାଳେ ଗୋଡ ବାଜିବ ଆଉ ଗୋଡ ନାଚିବ।
ଆଉ ତୁମେ ରୋଷେଇ ସାରି ଦେଇଚ।
ନା ରୋଷେଇ ସରିନି ରୁଷେଇ ନା ନା କରିବି ବା ଏବେ। ହଁ ନାସ୍ ସ୍ତା ସରି ଯାଇଛି ଗାଧୁଆ ଫାଧୁଆ ପୂଜା ପାଠ କରି ନାସ୍ତା ସରି ଯାଇଚି।
ଆଚ୍ଛା।
ତାହେଲେଏଥର ପୁରୀ ବାହାରୁଛନ୍ତି ଜଗା ଦର୍ଶନ ପାଇଁ ଡୋରି ଲାଗି ଯାଇଛି ଆଉ।
ହଁ ହଁ ଯିବା।
ହୁଁ ହଁ ବୁଲି ଆସ ଦେଖି ଆସିବ। ରଥ ଟଣା ଦେଖିବ କେମିତି ହୁଏ ପୁରୀରେ ତ ପୁଣି ତିନିଟା ରଥ।
ହୁଁ।
ଆଉ।
ହଁ ହୋଉ ତାହେଲେ ରହୁଚି ହଁ।
ହ ହ ହ ହ ଠିକ୍ ଅଛି।
ହଉ ହଉ ହଁ କାଟିଦିଅ ସେପଟୁ।